ଆଜ୍ଞା।
ଆଜ୍ଞା ମ୍ୟାଡ଼ମ ନମସ୍କାର।
ନମସ୍କାର ମ୍ୟାଡ଼ାମ।
ଆଜ୍ଞା ଆଜ୍ଞା ଆପଣ କଣ କାମ କରୁଥିଲେ କି?
ନାଇଁ କୁହନ୍ତୁ ମ୍ୟାଡ଼ାମ୍।
ଆଜ୍ଞା ମ୍ୟାମ୍ ମୁଁ କହିଲି କି ଆଉ ଆପଣଙ୍କ ଆଡେ ଗରମ କେମିତି କଣ ହଉଛି?
ଗରମ୍ ତ ବହୁତ୍ ହଉଛି। ଏବେ ଯୋଉ କଣ କି ଟିକେ ମଉସୁମୀ
କଥା-କଥା ଟିକେ ଭଲସେ ଶୁଣା ଯାଉନି। ହଁ କୁହନ୍ତୁ
ଗୁଳୁଗୁଳି ହଉଛି ତ ଗୁଳୁଗୁଳି ହଉଛି ତ ବେଶୀ ଗରମ ଟିକେ କମି ଆସି ଜାଣିଛନ୍ତି କିନ୍ତୁ ଖରାର ଇଏ ନାହିଁ ଏତେ ଅ ଖରା ଏତେ ହେଇନି କିନ୍ତୁ ଗୁଳୁଗୁଳି ବହୁତ ହେଉଛି ଏପଟେ।
ଆଉ ମ୍ୟାଡାମ ମୁଁ କହିଲି କି ଏ ଗରମ୍ ତ ବହୁତ ଜୋରରେ ହଉଛି। ଆଉ ଆଗକୁ ରଜ ଆସୁଛି ନାଇଁ କି?
ଆଜ୍ଞା।
ଆଜ୍ଞା। ଆଉ ରଜ ଆପଣଙ୍କ ପଟରେ କେମତି କଣ ପାଳନ କରାଯାଏ କୁଆଡେ ଯାଆନ୍ତି ରଜରେ?
ଏଇ ର ରଜ ରେ ତ ଅ ଆମେ କଣ ଏବେ ସ୍ତ୍ରୀ ଲେକ ସ୍ତ୍ରୀ ଲୋକ ହେଇଗଲେୁଣି କିନ୍ତୁ ଝିଅମାନଙ୍କର ବହୁତ୍ ଖୁସି ଥାଏ କି ଘର କାମ ଯାହା ବି ହେଲେ କରିବାକୁ ପଡିବ କିନ୍ତୁ ଝିଅ ସେତେବେଳେ ଥିଲେ ସେତେବେଳେ ବହୁତ ମାନେ କଣ ଖୁସି ହଉଥିଲା।
କେମିତି କଣ ଝିଅ ଥିଲା ବେଳେ ଆପଣ ରଜରେ ପାଳନ କରନ୍ତି ରଜଟିକୁ?
ନୂଆ ଡ୍ରେସ୍ ପିନ୍ଧିଥିଲୁ ସଜବାଜ ହଉଥିଲୁ ଯୋଉଠି ବି ଗାଁରେ ଦୋଳି ଲାଗେ ବଡ ବଡ ଦୋଳି ସେଠି ଖେଳିବାକୁ ଯାଉଥିଲୁ। ଆଉ ବହୁତ ଉ ପୋଡ଼ ପି
ହଁ ମ୍ୟାମ୍ ଶୁଣନ୍ତୁ-ଶୁଣନ୍ତୁ ମୋ କଥା ଟିକେ ଶୁଣନ୍ତୁ। ଆପଣ ନା ବହୁତ ଶୀଘ୍ର ଟିକେ କଥାଟାକୁ ପରିପ୍ରକାଶ କରୁଛନ୍ତି ହେଲା କି। ଆପଣ ଟିକେ କଥାଟିକୁ ଟିକେ ରହି ରହିକି କହିଲେ ମୁଁ ଟିକେ ଭଲସେ ବୁଝିପାରିବି ହେଲା କି ସମୟ ଟିକେ ବି ଦେଇହବ। ହଁ କୁହନ୍ତୁ ଆପଣ କଣ କହିଲେ।
ଆଉ ସେ ଆମେ ତ ନୂଆ ଡ୍ରେସ୍ ପିନ୍ଧୁ ଆଉ ପୋଡ଼ପିଠା ଖାଉ।
ପୋଡପିଠା ଆପଣଙ୍କ ଘରେ ହୁଏ ନାଇଁ କି?
ହଁ ଆମ ବୋଉ କରନ୍ତି ଆଉ ଆମେ
କଣ କେମିତି ପୋଡ ପିଠା ଟିକେ ହୁଏ ମତେ ଟିକେ ମ୍ୟାଡାମ ଅଁ ଟିକେ ପ୍ରଣାଳୀଟା ଜଣେଇବି କି ମୁଁ ପୋଡପିଠା କେବେ କରିନି?
ହଁ ଆପଣ ଯଦି କ୍ଷୀରରେ ପୋଡ ପି ଯଦି ମ୍ୟାଡ଼ାମ ଶୁଣନ୍ତୁ ଯଦି କ୍ଷୀରରେ କରିବେ ତାହେଲେ ତା ସ୍ଵାଦ ଅଲ୍ ଯାହା ହେବ ଯଦି ପାଣିରେ କରିବେ ତା ସ୍ୱାଦ ଅଲଗା ଯଦି ଚିନିରେ କରିବେ ତା ସ୍ୱାଦ ଅଲଗା ଯଦି ଗୁଡ଼ରେ କରିବେ ତା ସ୍ୱାଦ ଅଲଗା। କିନ୍ତୁ କଲର ବହୁତ ଆସେ ସୁନ୍ଦର ଦେଖାଯାଏ ଗୁଡରେ।
ଟିକେ ମ୍ୟାମ୍ ଟିକେ ରହି ରହି, ରହି ରହି ଟିକେ କଥା କୁହନ୍ତୁ ଟିକେ ମାନେ ଏତେ ଶୀଘ୍ର କହିଦେଲେ ଟିକେ ଜଣା ପଡୁନି କଥାଟା ଟିକେ ରହି ରହି କୁହନ୍ତୁ, ଆଜ୍ଞା। ହଁ ଆପଣ କହିଲେ ଟିକେ କ୍ଷୀର ପୋଡ ପିଠା ଯୋଉ କହିଲେନି
ହୁଁ।
ହଁ ଟିକେ କ୍ଷୀର ପୋଡ ପିଠା ବିଷୟରେ ପ୍ରଥମେ କୁହନ୍ତୁ କେମିତି କଣ କ୍ଷୀର ପୋଡପିଠା ଟାକୁ ଆପଣଙ୍କ କର ଆପଣ କରନ୍ତି?
ଆପଣ ମ୍ୟାଡ଼ାମ ଚୁନାରେ ହୁଏ ଯଦି ଚୁନା ଆପଣ ନ ନା କୁଟେଇ ପାରୁଛନ୍ତି ଚାଉଳକୁ ଭିଦେଇେଇକି ଯଦି ଆପଣ ବଡ ପିଠା କରିବାକୁ ଚାହୁଁଛନ୍ତି ବହୁତ ଲୋକ ଅଛନ୍ତି? ତାହେଲେ ଆପଣ ଚୁନା କୁଟେଇ ଆଣିବେ ଯଦି ଚୁନା ନକୁଟେଇବ ଆପଣଙ୍କ ଘରେ କମ୍ ଲୋକ ଅଛନ୍ତି ତାହଲେ କମ୍ ଚାଉଳ ଯେମିତି କି ପାଂଶହ ଗ୍ରାମ ଚାଉଳ ହେଲା। କି ୱାନ୍ ଗୋଟେ ଗ୍ରାମ୍ ଗୋଟେ କେଜି ର ଚାଉଳ ହେଲା ତାହେଲେ ଆପଣ କଣ କରିବେ ନା ତାକୁ ଭେଦେଇଦବେ ରାତିରୁ ଚାରି ପାଞ୍ଚ ଘଣ୍ଟା ଲିଷ୍ଟ ମେ ଥିଲା ପରେ ଚାଉଳଟା ଫୁଲିବ ଯେତେ ଶୀଘ୍ର ଫୁଲିବ ସେ ସେତେ ଶୀଘ୍ର ଭଲରେ ବାଟି ହେଇପାରିବ ତାକୁ ବାଟି ଦେବେ ମାନେ ତାକୁ ବହୁତ ନର୍ ବହୁତ ପାଣିଆ କରିବେନି କି ବହୁତ ବହଳ କରିବେନି ତାକୁ ମଝିକା ମଝି ରଖିବେ। ତାପରେ ପା ଗୋ-ଗୋଟେ ଗ୍ୟାସ୍ ହଉ କି ଆପଣ ଯାହାବି ଚୁଲା ୟୁଜ୍ କରନ୍ତି ଯୋଉଁ ଯାହା ବ୍ୟବହାର କରନ୍ତୁ। ଥରେ ଆପଣଙ୍କର ପାଁଶହ ଗ୍ରାମ ର କଲେ ପାଁଶହ ଗ୍ରାମ ର କଲେ ଚାଉଳ ଆପଣ ସେଇ ଅନୁସାରେ ସେଇ କଡ଼େଇ ବସେଇବେ ଯେ ବହୁତ ଜିନିଷ ବହୁତ ପରିମାଣ କଲେ ବହୁତ ବଡ
ମ୍ୟାମ ଟିକେ କଥା ଶୁଣିବେ କି ଆପଣ ଆଉ ଟିକେ ବାହାରକୁ ଆସିବେ କି? ଯୋଉଠି ଯୋଉ ଜାଗାରେ ଅଛନ୍ତି?
ଆଜ୍ଞା।
ଆଜ୍ଞା।
ଆଜ୍ଞା କୁହନ୍ତୁ କଣ କରିବି ନା ଯୋଉ ପାତ୍ର ଟା ନେବେ ସେ ପାତ୍ରରେ କ୍ଷୀର ଦେବେ କ୍ଷୀରକୁ ଫାଷ୍ଟ ଫୁଟେଇ ଦେବେ ଫୁଟାଲା କ୍ଷୀରରେ ଯଦି ତା ଦେହରେ ଆପଣ ଯାହା ଯାହା ପକେଇବା କଥା ଯେମିତି କିି ଗୁଜୁରାତି ଆଉ ଅହ ଗୋଲମରିଚ ତାର ଯୋଉ ତାର କାଜୁ ବାସ୍ତା ଯାହା ପକେଆ କଥା ନଡିଆ କୋରା ଆଉ ଚିନି ଟିକେ ଏମିତି ଟିକେ ପକେଇଦେବେ ପକେଇଲା ପରେ ସେ ତାକୁ ଜନ୍ତିବେ। କେମିତି ନା ଅଳ୍ପ ଅଳ୍ପ ନାଇଁ ନାଇଁ ଚୁନାକୁ ଡାଇରେକ୍ଟ ପ ପକେଇବେନି ମାନେ ପୁରା ସାଙ୍ଗେ ସାଙ୍ଗେ ପକେଇଦେବେନି ସିଧା ସଳଖ ତାକୁ ଆସ୍ତେ ଆସ୍ତେ ପ ପକେଇବେ ଆସ୍ତେ ଆସ୍ତେ ଘାଣ୍ଟିବି ସେତେବେଳକୁ ଆପଣ ଫ୍ଲେମ୍ ଟା ଯୋଉ ନିଆଁ ଟା ଟିକେ ହଁ, ହଁ ନାଇଁ ସେମିତି ଆପଣ ହେଲେ ବି କରିପାରିବେ କିନ୍ତୁ ଆପଣ ନିଆଁଟାକୁ ସେତେବେଳେ ସ୍ଲୋ କରିଥିବେ। କମ୍ ରେ ଦେଇଥିବେ ହଁ ହଁ ଅଳ୍ପ ଅଳ୍ପ ପକେଇ ଘା ପକେଇବେ ଯାହା ଯେତିକି ପରିମାଣ ଲୁଣ, ଚିନି ସେ ତା ଦେହରେ ଆଗୁଆ ପକେଇ ଦେଇଥିବେ। ଆପଣ ଯଦି ଭଲ ପାଆନ୍ତି ହଁ ତାକୁ ଘାଣ୍ଟିବେ ଘାଣ୍ଟି ଯେତେବେଳେ ଆସି ଲାଗିଲା ଆମକୁ ବହଳ ହେଇଗଲା ଅଠା ପୁରା ଗୋଟେ ଉ ସେପ୍ ନେଇଯାଉଛି ଗୋଲ ହେଇଯାଉଛି। ଆକାରରେ ରହୁଛି ଗୋଟେ ତାକୁ କଣ କରିବେ
ରଖିଦେବେ ତାକୁ ଗରମ ଗରମ ଯଦି ଆପଣ ଗୋଟେ ପତ୍ରରେ ତେଲ ମାରିଦେବେ ପାତ୍ରରେ ପୋଡ଼ ପିଠାଟା କରିବେ
ହଁ ହଁ ଏଠି ମୁଁ କହିଲି କି? ସେ ଯୋଉ ଗରମ ପାତ୍ରରେ ପତ୍ରରେ ଯୋଉ କାଢିବେ ଯେମିତି ଆମର କଣ କହିଲେ? ଏ ଆଗ କାଳରେ ଥିଲା କି ପଲମରେ ବା ଯୋଉଟା ମାନେ ମାଟି ପାତ୍ର ତିରେଯୋଉଟା ଆମେ କହୁଛେ କି ହେଲା ହଁ ହଁ ଶୁଣନ୍ତୁ ନା ଶୁଣନ୍ତୁଁ ମୋ କଥା କ କଥା ଟା ଟିକେ ଶୁଣନ୍ତୁ ମୁଁ କହିଲି କି ଯେମିତି ହଉଥିଲା ସବୁ ମାଟି ପାତ୍ରରେ ଗୋଟେ ପତ୍ରରେ ରଖି ପୋଡି ଦିଅନ୍ତି ସେମିତି ବୋଧେ କରନ୍ତି?
ନା, ଏବେ ଆଗେ ସେମିତି ହଉଥିଲା ଏବେ କଣ କରୁଛନ୍ତି ନା? ଯଦି ଆପଣ ଗ୍ୟାସ ଲଗାଉଛନ୍ତି ତାକୁ ପୁରା ସ୍ଲୋ କରିଦେବେ! ସେ ଫ୍ଲେମ କୁ ଆଉ ଯୋଉଥିରେ ବନଉଛନ୍ତି ଡିକ୍ସ ରେ ତ ହବନି! କଡେଇ ନହେଲେ ଡିସ୍ ଜେଉମାନେ ଡିସ୍ ରେ କରୁଛନ୍ତି ତା ଦେହରେ ତେଲ ମାରିକି
ଆଜ୍ଞା!
ଘିଅ ମାରିଲେ ବି ତା ଟେଷ୍ଟ ଅଲଗା ହବ! କି ତେଲ ମାରୁଛନ୍ତି ହଁ ହଁ ଯଦି ଘିଅ? ସେ ପତ୍ରରେ ରଖିଥିବେ ମାରିକି ଉପର ପଟୁଆ!
ବାହାରକୁ ଆସନ୍ତୁ ତ!
ଆଜ୍ଞା, ବାହାରେ ହିଁ ବସିଛି!
ହଁ ହଁ ଟିକେ କଥା ଟିକେ ଶୁଭୁଛି ତ! ଉ ସେଥିପାଇଁ କହୁଥିଲି କି!
ଆଜ୍ଞା ସେଇଠୁ ସେ ଯୋଉ ବନେଇ ଥିବେ ଯୋଉଟା ତାକୁ ସେଥିରେ ଦେଇ ଦେଇକି ପୁଣି ଉପରେ ଟିକେ ଘିଅ ଦେଇଦେବେ ତା ଉପରେ ପୁଣି ଦେଇଦେବେ କଣ?
କେ ଏପଟକୁ ଆସନ୍ତୁ!
ଆଜ୍ଞା, ହାଲା!
ଆଜ୍ଞା ହ ହଁ ଟିକେ ଏ ଅଛନ୍ତି ବୋଧେ ପାଖରେ କି? କିଏ ତ ସେଥିପାଇଁ କହୁଥିଲି!
ଓହୋ ଅହୋ ସେପଟେ ଘରେ କଥା ହଉଛନ୍ତି ତ ମୁଁ ଘର ଭିତରେ ଥିଲି ଆଉ ଏବେ ବାହାରକୁ ଆସିଲା ପରେ ତାଙ୍କ ଭୟସ ଟା ଶୁଭାଯିବ ସେ ବାହାର ଲୋକ ଅଛନ୍ତି! ସେଇଠୁ ଆଜ୍ଞା ଶୁଣାଯାଉଛି ମ୍ୟାଡ଼ାମ? ଡିସ ରେ ବସେଇ ତାକୁ ରଖିଦେଲେ ଯୋଉ ହାଲୋ ସେ ଜିନିଷ ଟାକୁ ର ରଖିଦେଲ ତାପରେ ତାପରେ ଆଉ ଦି ଖଣ୍ଡ ତେଲ ମାରିକି
ସେଇ ଯୋଉ କ୍ଷୀରରେ ଯୋଉଟା ଯ ଆଣ ଚୁନା ଟା ଆପଣ ପକେଇଲେନି ସେଇଟା କଣ କି ମାନେ ଜନ୍ତିବା କୁହାଯାଏ ନା ଜନ୍ତୁଣୀ କୁହାଯାଏ ନା!
ନାଇଁ ନାଇଁ ଜନ୍ତିକି ରଖିବେ ବା ଆପଣଙ୍କୁ କହିଲି!
ହଁ ହଁ ସେଇଟା ମୁଁ କହୁଛି ସେଇଟା ଟିକେ ଭଲସେ ଶୁଣାଗଲା ନି! ତ ମୁଁ ସେଥିାଇଁ ଆଉଥରେ ପଚାରିଦେଲି ଆପଣଙ୍କୁ ଆଜ୍ଞା ସେଇଟା ଜନ୍ତୁଣୀ କୁହାଯାଏ ନା କି?
ଆଜ୍ଞା ଆଞ୍!
ହଁ ହଁ!
ସିଏ ଆଣଟାକୁ ତାକୁ ଦେଇଦେବେ ସେ ପିଠା ଟାକୁ ଦେଇଦେବେ ତାପରେ ଯଦି ଆପଣ ସଜେଇ ପାରିଥିବ ମାନେ ଯେମିତି କାଜୁ ପାସ୍ତା ଯାହା କଟା ପିସ୍ ର ତେବେ ଟୁଟି ଫ୍ରୁଟି ଯଦିରେ କିଛି ରଖିଥିବେ ତାଧିରେ ଦେବେ ଯଦି କାଜୁ ଫାଜୁ! କି ନଡ଼ିଆ ଥିବ ତାକୁପରେ କରିଦେବେ ପୁଣି ଆଉ ଟିକେ ପ ତେଲ ମାରିକି ଆଉ ଗୋଟେ ପତ୍ର ଘରେଇ ଦେେବେ! ଯଦି ଆପଣଙ୍କ ପୁ ପୁରା ଉପର ଟା ହଁ ହ୍ୟାଲୋ?
କୁହନ୍ତୁ କୁହନ୍ତୁ ମ୍ୟାମ୍!
ହଁ ଯଦି ଉପରଟାକୁ ପୁରା ପୋଡିବାରେ ଥିବ ତାହେଲେ ମାନେ ଦେ ଖାଯିବ ଟିକେ ନାଲି ନାଲି। ତାହେଲେ ଅଙ୍ଗାର ଦି ଖଣ୍ଡ ଯଦି ହଁ ହଁ ଯଦି ଅଙ୍ଗାର ପୋଡ଼ିଥିବା ପୋଡିଥିବା ନିଆଁ ଥିବ ତା ଉପରେ ଥୋଇଦେବେ ନହେଲେ ତ ନାହିଁ ତାୱ ଟା କୁ ତ ତେଇକି ଯଦି ଥୋଇଦେବେ ସେ କିଛି ସମୟ ପରେ।
ଆପଣ କେବେ କରିଚନ୍ତି ପୋଡ଼ପିଠା କ୍ଷୀର ପୋଡ଼ପିଠା କରିଚନ୍ତି? ଅ ହ ଆଜ୍ଞା ମ୍ୟାମ୍ ଆପଣ ଯୋଉ କହିଲେ ଚାଉଳରେ ବି ଉ ଖାଲି ମାନେ ଏଇ ଟା କ୍ଷୀରରେ ଦିଆ ହେଇକି ପୋଡ଼ ପିଠା ଟା ହୁଏ। ଆପଣ ଖାଲି ଚାଉଳ ରୁ ବି ଅଲଗା କରନ୍ତି କହିଲେ ପ୍ରକୃତରେ କୋଉଟା ବେଶୀ ସ୍ଵାଦ ଲାଗେ ଆପଣଙ୍କୁ? କ୍ଷୀର ପୋଡ଼ ପିଠା ବୋଧେ?
ସ୍ଵାଦ ଲାଗେ କ୍ଷୀର ପୋଡ଼ପିଠା ଆଜ୍ଞା।
ଅ ହଁ ବେଶୀ ସ୍ଵାଦ ଲାଗେ ହଁ।
ଚିନି ରେ ବି କଲେ ତ ଭଲ ଲାଗେ ଗୁଡ଼ ଟା ବି ଭଲ ଲାଗେ। ଆପଣଙ୍କ ମୋତେ ଆମ ଘରେ ବେଶୀ ଟିକେ କ୍ଷୀରରେ ପସନ୍ଦ କରନ୍ତି। କ୍ଷୀର ପୋଡ଼ପିଠା ଟା ବେଶୀ ଭଲ୍ ଲାଗେ ହଁ।
ମୁଁ କେବେ କରିନି ତ ମୁଁ ଭାବିଲି ଆପଣଙ୍କ ଠାରୁ ଟିକେ ଶୁଣିଲେ ଆଗକୁ ରଜ ଆସୁଛି ନା? ନିଶ୍ଚିତ୍ ଭାବରେ ଟିକେ କରିବି କରିକି ଖାଇବି। ଏବଂ ଅନ୍ୟ ମାନଙ୍କୁ ବି ଖୁଆଇବି।
ବହୁତ୍ ଭଲ୍ ଲାଗିବ, ଆଉ ଗୋଟେ ପିଠା କରନ୍ତି କି ଘି ପିଠା। ଆପଣଙ୍କ ଆଡ଼େ କଣ କହନ୍ତି ସେଟା?
ଆରିସା ପିଠା ଯୋଉଟାକୁ ଆପଣ କୁହନ୍ତି କି ଘି ପିଠା କୁହନ୍ତି ହଁ। ସେଇଟା ବି କରନ୍ତି ଆପଣ?
ନାଇଁ ସେଇଟା ମୋ ଶାଶୁ କରନ୍ତି ମୋତେ ସେଇଟା ଆସେନି ସେଇଟା ଟିକେ ଜନ୍ତି ବାକୁ ପଡିବ। ତାର ଟିକେ ଜନ୍ତା ଯଦି ଖରାପ୍ ହେଲା ତାହେଲେ ସେଇଟା ଭାଙ୍ଗିଯିବ ନହେଲେ ଟାଣ ହେଇଯିବ।
ଆଜ୍ଞା ମ୍ୟାଡାମ୍ ଆଉ ରଜରେ ଯେତେବେଳେ ଆପଣ ଯେତେବେଳେ ଝିଅ ସମୟରେ ଆପଣ ସେତେବେଳେ ଦୋଳି ଖେଳିବାକୁ ଯାଆନ୍ତି?
ହଁ ବହୁତ୍ ବହୁତ୍ ମତେ ବହୁତ୍ ଖୁସି ଲାଗେ। ହଁ ବହୁତ୍ ମ୍ୟାଡ଼ାମ୍ ଯାଉ।
ହଁ ଦୋଳି ଖେଳିବାକୁ ଯାଆନ୍ତି। ମୁଁ କହିଲି କି ଆପଣଙ୍କ ଆଡ଼େ କଣ ଦୋଳି ମାନେ କେମିତି କଣ ଲାଗେ, ଏଇ ଯୋଉ ବାଉଁଶ ଆଉ ପ ଟା ଦେଇକି ଯୋଉ ଦୋଳି ଲାଗୁଚି।
ହଁ ବାଉଁଶ ପଟା ଲଗେଦେଇ ନାଇ ଦୌଡି ଲାଗେ, ବାଉଁଶ ଦୋଳି ଲାଗେ। ଆଉ ଗୋଟେ ମାନେ ଗୋଟେ ଗୋଟେ ବାଉଁଶ ତା ତଳେ ଯୋଉ ରବଲ୍ ଯୋଉ ଟ୍ୟୁ ବନ୍ଧା ହେଇକି, ବନ୍ଧା ହେଇକି ଗୋଟେ ବନ୍ଧା ହେଇ ବାଉଁଶ ସେମିତି ଜଣେ ବି ଜଣେ ଖେଳି ପାରିବ ସେ ଦୋଳିରେ।
ଓଃ ସେଥିରେ ବସିକି ବି ଦୋଳି ଖେଳିଲା ସମୟରେ ଝିଅ ମାନେ ଗୀତ ବି ଗାଆନ୍ତି ନା?
ହଁ ସେ ଦୋଳିରେ ବଢ଼ିଆ ଲାଗେ, ସେ ଦୋଳି ଖେଳିବା ପାଇଁ ସେଇଟା ସେଏ ମାହୋଲ୍ ଟା ଅଲଗା ସା ଖାଲି ଝିଅ ମାନଙ୍କର ତ ପର୍ବ ଆଉ।
ଅ ହୋଃ ହଃ ଆପଣଙ୍କ ରଜ ଯେତେବେଳେ ସ ହଁ କୁହନ୍ତୁ?
ଆପଣଙ୍କ ଆଡ଼େ ମ୍ୟାଡ଼ାମ୍ ଦ୍ୱ ଦୋଳି ଖେଳନ୍ତି ନା ନାହିଁ?
ହଁ ଅଛି ମୁଁ ଖେଳିଥିଲି ବୋହୁତ୍ ଦିନ୍ ତଳେ କିନ୍ତୁ ମତେ ଭାରି ଡର ଲାଗେ। ଦୋଳିରେ ବସିବା ପାଇଁ। ସେ ତ ଯୋଉ ଠିଆ ହେଇକି ଖେଳନ୍ତି ନା ପଟା ଲଗେଇକି ଯୋଉ ଦୋଳିରେ।
ଆଜ୍ଞା।
ସେରା ବୋହୁତ୍ ଡର ଲାଗେ କାହିଁକିନା ସେଇଟା ତ ପୁରା ଉ ଆମର ଯୋଉଟା କୁହନ୍ତି ଆମ୍ବ ଗଛ ହଉ ଓସ୍ ଓସ୍ତ ଗଛ ହୋଉ ପୁରା ଉଚା ଉଚା ଗଛ ଉଁ ମାନେ ଇଏରେ ଲାଗେ ଆଉ ବୋହୁତ୍ ହାଇଟ୍ ଥାଏ ସେଟା। ମାନେ ଭୋଉ ସରୀ ବୋହୁତ୍ ଉଚ୍ଚ ଥାଏ ନା? ତା ଉପରେ ଚଢ଼ିକି ଖେଳିବାକୁ ପଡ଼େ ଉଁ ତ ଖେଳିଲା ସମୟରେ ଦୋଲଟା ତ ଉଁ ବୋହୁସ୍ ମାନେ ସ୍ପିଡ୍ ରେ ଯାଏ ଯୋଉ ଟା ଶୀଘ୍ର କୁହନ୍ତି। ଦୁଇ ଜଣିଆ ଲେଖାଏଁ ବି ଖେଳନ୍ତି, ଆଉ ସେଇ ହିସାବରେ ଡର ବି ବୋହୁତ୍ ଲାଗିଥାଏ।
ଆଜ୍ଞା ଏବେ ମ୍ୟାଡ଼ାମ କଣ ସମୟ ଚେଞ୍ଜ ହେଲାଣି ପିଲା ଏବେ ୱାଟର ପାର୍କ ପଳାଉଛନ୍ତି।
ଆଜ୍ଞା, ଆଉ ରଜରେ ଆପଣଙ୍କ ଆଡେ ଯୋଉ ରଜ ଉତ୍ସବ ସବୁ ହଉଛି।
ମହୋତ୍ସବ ହଁ ରଜ ମହୋତ୍ସବ ହୁଏ। ଆମ ପାଖାପାଖି ହୁଏନି। ହଁ ହଁ ମୁଁ ରଜ ମହୋତ୍ସବ ହେଇଛି, ରଜ ମହୋତ୍ସବ ଭାଗ ନେଇଛି କଟକ ରେ ଯୋଉ ହୋଇଥିଲା। ଯାଇଥିଲି, ଆମର ତ ସେଠି ବହୁତ ବହୁତ ମଜା ହେଲା, ମ୍ୟୁଜିକ୍ ଚେୟାର୍ ଖେଳ ହେଲା।
ଆଜ୍ଞା, ମାମ ମୁଁ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ମୁଁ ଟିକେ ରଖୁଛି ଆପଣଙ୍କୁ ପରେ କଲ କରିବି ହେଲା କି ହଁ ହଁ।